ହୁଁ।
ଆଉ ଘରେ ଘର ଲୋକଙ୍କ ସହିତ କେତେବେଳେ କଥା ହେଇଥିଲ।
ହଁ ଏବେ ଆସିଲା ବେଳକୁ ମୁ ମମି ସହିତ କଥା କଲ୍ କରିଥିଲି ଯେ ମମି କଲ ନା ମୁଁ ଏପଟେ ଗୋଟେ ଆଣ୍ଟିଙ୍କ ସହିତ କଥା ହେଉଛି ରଖୁଛି। ରଖୁଛି। ତାପରେ ଭାଇ କୁ କଲ କଲି ଭାଇ ଉଠେଇଲାଣି ତାପରେ ରୁମକୁୁ ଆସିକି ପହଞ୍ଚିଲା ପରେ ଭାଇ କଲ୍ କଲା କଥା ହେଲି ତାପରେ ତମକୁ ମେସେଜ କରି ତ ସେଇ ଟାଇମ୍ ରେ ଆଉ।
ଯୋଉ ରହୁଛ ସେଠୁ ହଷ୍ଟେଲରେ କେତେ ବାଟ ହବ।
କୋଉଠି ରହୁଛି ଆମରିଲି ହଷ୍ଟେଲରେ ରହୁଛି ଅବା ଆଉ କୋଉଠି?
ମୁଁ ତମକୁ କଣ ଇଂଲିଶରେ କହିଲି କି?
ବୁଝିପାରିଲିନି।
କହିଲି ଯୋଉଠି ହଷ୍ଟେଲରେ ରହୁଛ ସେଇ ଯୋଉ ପଢ଼ିବାକୁ ଯାଉଛ କେତେ ବାଟ ହବ।
ଦୁଇଶହ ମିଟର ହବ ପାଖରେ
ପାଖରେ ବହୁତ ପରିଶ୍ରମ କରିବାକୁ ବି ପଡୁନଥିବ ନାଇଁ
ଭଗବାନ ନା ବାକି ମୁଁ ତିନି ମହଲା ଉପରେ ଅଛି ନା ଏଇଠି ଟିକେ ପରିଶ୍ରମ ହେଇଯାଉଛି।
ତମେ ବି କହୁଛ ତମେ ନିଜେ କରିଦିଏ କଣ ଓର ବି ଅନ୍ନାଟାକୁ କହିଲେନି ଲିପ୍ଟ କରିଦେଇଥାନ୍ତେ।
ଅନା କହିଦେବେ ତ କୁର୍ତ୍ତିକ ପାଇଁ କରିଦେବି ନା କଣ?
ହୁଁ। କହିବ ମୁଁ ଝଡ଼ି ଯିବି।
ଥରେ ଯିବୁ ଲାଇବ୍ରେରୀ ଆଉ ଥରେ ଆସିବୁ, ଖାଇବାକୁ ଆଉ ଥରେ ଯିବୁ ଆଉ ଥରେ ରାତିରେ ଆସିବୁ। ଆସିବୁ ସେଇଟା ଯଦି ପାର୍ସଲ ଆସିଲା ପୁଣି ଆସେ ପାର୍ସଲ ରିଟର୍ନ ପୁଣି ଆସେ କଣ ଏମର୍ଜେନ୍ସି ଥିଲା ପୁଣି ଆସେ ଭଗବାନ
ତମକୁ ଏକଚୁଆଲି କରିବା କଥା ରନିଂ ଏମିତି ଦିନକୁ ଦଶ ପନ୍ଦର ଥର।
ଯା ମହାଡେ
ତ ପିଲା ବେଳୁ ତମେ ଏମିତି ନା କଣ?
ଏତେ ଆଉ କରିହବନି ହଁ ଛୋଟ ବେଳୁ ହିଁ।
ଛୋଟବେଳୁ ଏମିତି ନାଇଁ
ହୁଁ ଚାହିଁଲେ ମୁଁ ଉଡ଼ି ପାରିବି କିନ୍ତୁ ମୋର ଇଣ୍ଟ୍ରେଷ୍ଟ ନାହିଁ।
ଏ ତ ଏଇ ଅଳସା ବଡ଼ ଲୋକ ଜୀବ କେବେ ଝଡ଼ି ହବନି ଆଉ।
ନା ଝରୁ ଭଲ କଥା। ଆଉ କିଏ ମୋଟା ଯେମିତି ନାହାନ୍ତି ମୁଁ ଏକୁଟିଆ ମୋଟା ଆଉ। ମୋ ଠୁ ଆଉ କେତେ ମୋଟା ଅଛନ୍ତି। ହୁଁ।
ଆରେ ଥୋଡ଼ି ନା ମୁଁ ତମକୁ ମୁଁ ଦେଖିଚି, ସେମିତି ଖାଲି କହିଦଉଚି ନା ଆଉ। ଦେଖିଚି ଟିକେ ଟିକେ ଯେ ମନେ ପଡୁନି ବାହାଘର ଲିପା ବାହାଘରକୁ। ଦେଖିଲା ଭଳିଆ ଲାଗୁଛି, ଫଟୋଟା ଡିପିରେ ଅଛି। ବାହାଘରକୁ କଣ ଗୋଟେ ବଡ଼ ଡ୍ରେସ ଟେ ପିନ୍ଧିଥିଲ କି ମନେ ପଡୁଛି। ଚି କିନ୍ତୁ ଖାସ୍ ମନେ ପଡୁନି। ଲେହେଙ୍ଗା ପିନ୍ଧିଥିଲ ନା ଶାଢ଼ୀ ପିନ୍ଧିଥିଲ?
ଶାଢ଼ୀ।
କେତେଟା ପିଲା ପିନ୍ଧିକି ଯାଇଥିଲେ ସବୁ ମାନେ ଗୋଟେ ହାତୀ ହାତୀ ହେଇଥିଲେ। ମୁଁ ଲିପାକୁ ଡାଇରେକ୍ଟ ବି କଲ କରିକି ମୁଁ କହିଥିଲି। ଏଗୁଡା କୁଆଡ଼େ ଆସିଚନ୍ତି ନା ବିପିନି ଭାଇ କଣ ସାଙ୍ଗ ବୋଲି। ଲି ଇଏ ହଉ କହିଲା ମତେ ଏମିତି।
ହୁଁ।
ଏମିତି ଆଉ ନାଇଁ ଆ ଶୁଣ ଯିଏ ଯା ଦେହ ଯେମିତି ଭଗବାନ ଯାହାକୁ ଗଢ଼ିଛନ୍ତି କହିବାଟା ଥଟା ମଜାରେ ମୁଁ କରି ଦଉଚି ଏତିମି କହିବା କଥା ବି ନୁହେଁ।
କହୁଚ କାହିଁକି ଆଁ କହିବା କଥା ନୁହେଁ କିନ୍ତୁ କହୁଚି ନା?
କହି ଦଉଚି ମଜାକ୍ ରେ ମୁଁ ସ୍କୁଲ୍ ରେ ବି ସେମିତି ହିନ୍ଦ ସାରଙ୍କ ସହିତ ଏମିତି କେତେବେଳେ କେମତି ମଜାମସ୍ତି କରେ ସେମ୍ ତି ତା ମାନେ ନୁହଁ କି ସବୁବେଳେ କରେ। କେତେବେଳେ କେମିତି କଲେଜ୍ ରେ ସେମିତି ବି ମୋର ଟିକେ ଅଛି, ପିଲା ହସିବା ଦରକାରେ।
ଆଚ୍ଛା ହସେଇ ପାରିବା ଦରକାର୍ ନା?
ହୁଁ। ଏମିତି ଟିକେ ମଜାକ୍ କରିକି ବେଳେ ବେଳେ ହସିଦେଲେ ଦେହ ପାଇଁ ଭଲ। କିନ୍ତୁ କିଛି ପିଲା ଅଛନ୍ତି, ଦେହକୁ ନେଇଯିବେ ଖରାପ୍ ଭାବିବେ। ଯିଏ ଖରାପ୍ ଭାବିବ ନେକ୍ଷ୍ଟ୍ ଟାଇମ୍ ମୁଁ ତାକୁ କେବେ କୁହେନି। ମତେ ବି ଭଲ ଲାଗେନି, ତମେ ଖରାପ୍ ଭାବୁଚ କି?
ଭାବୁୁନ ମୁଁ କଣ ଭାବୁଚି କି ନାଇଁ ବୋଲି?
ଖରାପ୍ ଭାବୁଥିଲେ ତମେ ଆଉ କାହିଁକି କଲ୍ କରିଥାନ୍ତ କି ମୋତେ?
ଆରେ ଭାଇ ମୁଁ ତ ସେମିତିଆ ଭଲ କଥା ମୁଁ କହ କହି ଦେଇକି ନ କହିଲେ କଣ ହବ? ମୁଁ ତ ସେମିତିଆ ନା ତ କହିବା କଥାରେ କଣ ଅଛି। ଏଇ ଜି। ଆର ବର୍ଷ ଦେଇଥିଲି ଡି ଆଇ କ୍ଲର୍କ ଟା ଦେଇଥିଲି। ଆଇ ବି ପି ଏସ ପି ଓ କ୍ଲର୍କ ଦେଇଥିଲି, ଆର୍ ଆର୍ ବି ପି ଓ କ୍ଲର୍କ ଦେଇଥିଲି।
କେମିତି କଣ କେତେ ମାର୍କ କଣ କମୁଛି?
ହୁଁ। ଆଭ୍ରେଜ୍ ରଖିବ ଆଉ ଆହୁରି କେତେ ପରିଶ୍ରମ କଲେ ଯାଇକି ହବ। କଟକ ଯାଉଚି, କଟକ ଯା ଆରେ ମୁଁ ଏବେ ଏବେ ଏତେ ରିସେଣ୍ଟଲି ଲାଇବ୍ରେରୀ ଫ୍ରାଇବ୍ରେରି ଯାଇକି ଏତେ ଇଏ କରୁଚି ନା ଆଉ।
ହୁଁ।
ଦେଖା ଯାଉ କଟ ଅପ୍ ଯାଉଚି ସିକ୍ସ୍ଟି। ସିକ୍ଷ୍ଟି ଫାଇବ ସେଭେନ୍ଟି ଭିତର କଟ ଅପ୍ ଯାଉଚି।
ହୁଁ।
ସେଇ ଅନୁସାରେ କରିବାର ଅଛି, କୋତ୍ସିନ୍ ମେଟର କରୁଚି କେମିତି କୋତ୍ସିନ୍ ପଡ଼ୁଚି।
ହଁ ହଁ ଆଉ।
କଣ ଆଉ ମ, ଗୋଟେ ସଲ୍ୟୁସନ୍ ଦଉଚି ତମକୁ, କିଛି ଖରାପ୍ ସଲ୍ୟୁସନ୍ ଦଉଛି କି?
ଚୋର ସଲ୍ୟୁସନ୍ ଦରକାର ନାହିଁ।
ହଉ ତମେ ତ ବ୍ରିଲ୍ୟାଣ୍ଟ ଷ୍ଟୁଡେଣ୍ଟ୍ ହଉ ଜବ୍ ପାଇଲେ ଫାଷ୍ଟ ମିଠା ମତେ ପଠେଇବ ହେଲା।
ହଁ ନିହାତି ଭାବରେ।
ଆଚ୍ଛା ଠିକ୍ ଅଛି ଆଉ କିଛି ଅଛି? ଆଉ କିଛି ଅଛି ନା ସରିଲା?
ବାସ୍ ସେତିକି ହୁଁ ଜବ୍ ପାଇଲେ ଫାଷ୍ଟ ମିଠା ମତେ ପଠେଇବ।
ଯଦି ମୋହ୍ ଜବ୍ ନହେଲା ତାହାଲେ?
ହୁଁ ଜବ୍ ନହେଲେ ବାହାଘର କାର୍ଡ ପଠେଇ ଦେଇ। ଥିବ ତମ ସାଙ୍ଗକୁ ତ ଦେଇ ଆସିବ ଆମ ଗାଁ କୁ ଦେଲେବି ତମ ସାଙ୍ଗ ଘର ଗାଁ କୁ ଯିବ। ଫାଷ୍ଟେ ଆମ ଗାଁ ପଡିବ। ବୁଝିଲ? ଲେପ୍ ସାଇଡ୍ ରେ ଆମ ଘର ବୁଝିପାରୁଚ? ରେମୁବ୍ କରିବାକୁ ବି ପଡ଼ିବନି। ଷ୍ଟାଣ୍ଡ - ଠୁ ମାନେ ଶହେ ମିଟର କି ପଚାଶ ମିଟର ହବ ଆମ ଘର ଟା। ପରିଶ୍ରମ କରିବାକୁ ତମକୁ ପଡିବନି।
ହଁ ସେଇ ପଟେ ଦେଇ ଦେଇକି ଏକା ବେଳେ ଯିବି ଆଉ।
ଆଇଦର ଜବ୍ ପାଇଲେ ମିଠା ଟା ପଠେଇବ ନହେଲେ ବାହାଘର ହେଲେ କାରଟା ପଠେଇ ଦେଇଥି ଆଉଥରେ ଯୋଉଟା ହେଲେ ବି ଯେମିତି ହେଲେ ହବ ନା! ଚାକିରି ନହେଲେ ତ ବାହାତ ହେଇପଡିବ। ଆଟଲିଷ୍ଟ ଆଉ ତମ ଘରେ ଦି ବର୍ଷ ଖଣ୍ଡେ ୱେଟ୍ କରିବେ। ଚାକିରିୀ କର ବଲେ କରିବା ଝିଅ ନହେଲେ ଚାଲ
ହାର୍ଡଲି କରି କରି କେତେ? ସତେ ସେଇ ଚବିଶି ପଚିଶି ହେଲା ପର୍ଯ୍ୟନ୍ତ ନା ଆଉ ମୁଁ କହିଲି ଚବିଶି ପଚିଶ ତ ଆହୁରି ତିନି ଚାରି ବର୍ଷ ଅଛି।
ପଢାପଢି କରୁଛ ବୋଲି କେହି କିଛି କହୁନାହାନ୍ତି ଗାଁରେ ରହିଲେ ଲୋକ
ସେଇଆା ସେଇଠି ହଉଛି କଥା। ତଥାପି ଯୋଉ ମୋ ଆଈ ମାନେ ଅଜୟ ଆଇଙ୍କର କଣ ହଁ ଯ କେତେ ପାଠ ପଢିଲୁ ତୁ ବାହା ଖୋନ ବାହା ହେଇକି
ହୁଁ ପୁରୁଣା କାଳିଆ ଲୋକନା
ସେ ମୋ ଆଈ କହିଲା ତାପରେ ଆଈ କ ଏବେ ଯିଏ ବି ପଚାରୁଛନ୍ତି ଆପଣଙ୍କୁ କଣ କରୁଛି ସେ କେବେ ବାହାଘ ଭାଇ ନା ସଏ ତାର ପାଠ ପଢୁଛି ସେ ବାହା ହବନି
ଏବେ ଆର ବର୍ଷ ହିଁ ଆର ବର୍ଷ ହିଁ ତ ମାମୁଁ ର ଗୋଟେ ଝିଅ ମୋଠୁ ସାନ
ହଁ।
ସେ ବାହାହେଲା।
ହୁଁ।
ତାଙ୍କ ସେଇ ତା ଜେଜେମା ଯିଏ ସିଏ ମୋ ମମି କହୁଛନ୍ତି ହ କହୁଥିଲି ନା ଆଉ ତୁ ଝିଅକୁ ଆଣିଲୁନି ମୁଁ ଅବଶ୍ୟ ମାନେ ଏନଗେଜମେଣ୍ଟ ଦିନ ହିଁ ମୁଁ ପଳେଇ ଆସିଲି ଆଡେ ସେ ରଜ ଟାଇମରେ ପଡିଥି ଥିଲା ବୋଲି ଆଉ ବାହାଘର ତ ମୁଁ ଏଇଠି କିଛି କଲିନି ସେଇଟାଇରେ ମୋ ସାଙ୍ଗର ବାହାଘର ଥିଲା ପ୍ଲସ ତା ର ବାହାଘର ଥିଲା ନା ସାଙ୍ଗର ବାହାଘରକୁ ଗଲି ନା ତା ବାହାଘକୁ ଗଲି।
ଏ ବାହାଘରକୁ ଗଲେ ବାହାରେ ଟେନସନ
ମତେ ଭଲ ମ ହଉ ମାନେ ହଁ ନିଜ ଫ୍ୟାମିଲି ଗୋଟେ ହଁ ଗୋଟେ ଏ କୋଉ ମାମୁଁ କୋଉ ପିଇସା କି କଣ ଡଟର ସେ କୁଆଡେ କ ମତେ ଗହଳି ହିଁ ପସନ୍ଦ।।
ଏଇ ଝିଅ ପିଲାଙ୍କ ଗୋଟେ ଜିନିଷ ହେଲା ଯଦି କୋଡିଏ ବାଇଶି ହେଇଗଲା। କା ବାହାଘରକୁ ଗଲେ ଏ ଦେଖ ତା ଝିଅ ଆସିଛି ବାହା ହେଇନି କେବେ କଣ ବାହା ହବ ଡିସକସନ ଚାଲିଛି
ସେଇୟା ବା। ଆମ ସାଙ୍ଗ ମାନଙ୍କ ଭିତରୁ ଆମେ ଯୋଉ ରୁମ ରେ ଥିଲୁ ସେଇ ରୁମରେ କେହି ବି ମ୍ୟାରେଜ କରୁନାହାନ୍ତି।
ଆଜିକାଲି ବହୁତ ଲେଟରେ ବା ମ୍ୟାରେଜ କରୁଛନ୍ତି ଯାହାହଲେ ବି ସତେଇଶ ଅଠେଇଶ ହେଇଯାଉଛି। ହ
ନାଇଁ ଏତେ କରିବେନି ସେ ହାର୍ଡଲି ହେଇକି ପଚ କରିବେ ହେଲା ସତେଈଶ ଅଠେଇଶ ରେୟାର କେଶ ରେ। ଯୋଉଠି କିି ସେଇ ଟାଇମ ରେ ଝିଅର ଇଚ୍ଛା ହଉଥିବ ବାହା ବୋହୁ ବାହା ବୋହୁ କିନ୍ତୁ ସେ ତକୁ ପୁଅ ମିଳୁନଥିବ।
ଆସ୍ ସିଏ କଣ ଠିକ କରିକି ରଖିିନଥିବ ନା ଥୋଡି ନା ସିଏ ବୋକା ହେଇଥିବ?
ଠିକ କରିକି ରଖିଦେବ ତ ଏତେ ବୟସକ ପର୍ଯ୍ୟନ୍ତ କାହିଁଁ ରହିବ କହନି?
ଆରେ ପୁଅର ପୁଣି ଜବ ହେଲେ ତୋ ଫୁଣି ଉୁଁ। ଖଳିକିନା ଏମିତି ଆମ କ୍ଲାସ ରେ ଅଛନ୍ତି ଚାରି ଜଣ ଅଛନ୍ତି। ଦିପା ତ ଏଠି ଆର ବର୍ଷ ବାହା ହେଲା ଯଣ ଚବିଶି ଏବେ ଆହୁରି ଆମ୍ କ୍ଲାସ ତିନିଟା ଦିଇଟା ନା ତିନିଟା। ସ୍କୁଲ ଫ୍ରେଣ୍ଡ ଆଉ ଜଣେ ଅଛନ୍ତି, କଲେଜ ଫ୍ରେଣ୍ଡ ପାଞ୍ଚ, ସାତଟା ଆହୁରି ଅଛନ୍ତି। ଅଲରେଡି ତ ଜଣେ ଜବ କରିଦେଇଛି ଗମେଣ୍ଟ ଜବ।
ଆ, ଯଉ ପୋଲିସ ଅଛନ୍ତି କି?
ହଁ, ରିତା ତ ସେ-ବି ସେ-ବି ବାହା ହେଇନି। ରୀତା ବାହା ହେଇନି। ତାପରେ ଆଉ ଜଣେ ଗମେଣ୍ଟ ଜବ ଟିଚର ଅଛି। ଏଇ ଗଞ୍ଜାମ ଲାଇନ ରେ। ଆଉ ଗୋଟେ ଝିଅ କୋରାପୁଟ ରେ ପାଇଲା, ଯେ ଛାଡିବ ନା ନା ସାଧୀନତ ସେ ନୟାଗଡରେ ପଢୁଥିଲା।
ସିଏ ପା ଯୋଉ ଅଛନ୍ତି, ଗ
ସିଏ ଅଛି ଭଞ୍ଜନଗର ନା କଣ? ଭଞ୍ଜନଗର ରେ ଅଛ ବୋଧେ ସିଏ। ହଁ, ସେ ଭଞ୍ଜନଗର। ଗୋଟେ।
ଭଞ୍ଜନଗର ଏପଟେ।
କୁଆଡେ?
ଅଲଗା ତାର ରୁ
ଅଲଗା ରୋଡ କଣ, ଗଞ୍ଜାମ ରୋଡ ତ ଭଞ୍ଜନଗର ପଡୁଛି ବୋଧେ। ଅଲଗା ରୋଟ କୋଉଠି?
କରସିଂ ରୁ ସେପଟକୁ ଗଲେ କରସିଂ ରୁ ରାଇଟ କୁ ଗଲେ ଭଞ୍ଜନଗର, କରସିଂ ରୁ ଲେଫ୍ଟ କୁ ଗଲେ ମାନେ ଗଞ୍ଜାମ ସାଇଡ୍ ଟା ପଡିବ।
ହଉ, ଯାଇଥିବ ବୋଧେ। ମୋର ଏକ୍ସପ୍ରେନ୍ସ ନାହିଁ, ମୁଁ ଯାଇନି।
କାରଣ ମୋ ଆଈ ହଁ, ଯାଇଥିଲି ଥରେ। ସବୁଥର ଏକ୍ସପ୍ରେନ୍ସ ହଉଛି ଥରେ। ତାଠୁ ଅଧିକ ନୁହଁ।
ହ, ନନ୍ଦନ ନଗର ନା?
ସେଇଟା ଯାଇଛି ଦିଥର। ଯୋଉଟା କି, କେବେ ଭୁବନେଶ୍ୱର ଭିତରେ ଯାଇନି।
ଯାଇନ।
ଭୁବନେଶ୍ୱର ରହିବା ଭିତରେ, ଲିଙ୍ଗରାଜ ଯାଇଛି ଥରେ। ଇସ୍କନ ଯାଇଛି ଥରେ। ତାପରେ ଧଉଳୀ ଯାଇଛି ଦି ଥର। ହଁ, ଦିଥର ଯାଇଛି ଧଉଳି।
ହ, ଧଉଳି ଦଉଳି ଏତେ ଭଲ ପ୍ଲେସ ଅଛି ବୋଲି, ଭୁବନେଶ୍ୱରରେ ଯୋଉ ଟାଇମରେ ରହିଲି, ମୁଁ ଜାଣିପାରିଲିନି। ଧଉଳି କୁ ଯାଇପାରିଲିନି, ଛାଡ଼।
ଧଉଳିକୁ ଯିବିନିମାନେ, ଦିନ ଟାଇମ ରେ ଯିବା ଟା ହିଁ ବେଟର। ସନ୍ଧ୍ୟା ବେଳେ ଗଲେ ଡର ଲାଗିବ ପୁଣି, ନାଇଁ ସେଠି ହଁ। ଗହଳିତ ବହୁତ।
ଆମର ନିଛାଟିଆ ପୁଅ ପିଲା ସହିତ ସମ୍ପର୍କ କଣ?
ତଥାପି, ସେମିତି କଣ କହିବ?
ହଉ, ରଖିଦିଅ ହେଲା।
ହଉ।
ହୁଁ।